ବନ୍ଧୁ।
ହେଲୋ ବନ୍ଧୁ କୁହନ୍ତୁ କଣ କରୁଛନ୍ତି।
ଶୁଭସନ୍ଧ୍ୟା ବନ୍ଧୁ।
ଶୁଭସନ୍ଧ୍ୟା ବନ୍ଧୁ ମୁଁ ତ ଶୁଭସନ୍ଧ୍ୟା କହିବାକୁ ଭୁଲି ଯାଇଛି ମୁଁ ସନ୍ଧ୍ୟା ହୋଇଛି ମଧ୍ୟ ଦେଖି। ଦେଖିବାକୁ ଭୁଲି ଯାଇଛି ଆସି ସନ୍ଧ୍ୟା ସମୟ ହେଲାଣି ମୁଁ ଏବେ ମଧ୍ୟ ଘର ଭିତରେ ପଡ଼ିି ରହିଛି।
କଣ କହିଲେ କଣ କହିଲେ ମୁଁ ତ କିଛି ଶୁଣିପାରିଲି ନାହିଁ।
ସନ୍ଧ୍ୟା ହୋଇଗଲାଣି ବୋଲି ମୁଁ ସେଇଟା ବି ଭୁଲି ଯାଇଚି ଯେହେତୁ ମୁଁ ଘର ଭିତେରେ। ଏତେ ସମୟ ରହିଗଲିଣି ସନ୍ଧ୍ୟା ସମୟ ବି ଭୁଲି ଯାଉଛି।
ଆରେ ବା ଆପଣ ଟିକେ ଦୈନନ୍ଦିନ ଜୀବନରେ ଟିକେ ସିନା ମୁଣ୍ଡ ପୁରେଇଲେ ସିନା ହୁଅନ୍ତା ଆପଣ ତ ଖାଲି ଫୋନ୍ ଚଲାଉଛନ୍ତି ଆଉ ଟିକେ ଟିକେ ଭଲ୍ସେ ଟିକେ ଦୁନିଆ ଉପରେ ଟିକେ ନଜର ରଖନ୍ତୁ।
ଆଜିକାଲି ଘରେ ଖାଲି ବସିଚ। ଘର ଲୋକଙ୍କ ଗାଳି ଶୁଣି ଶୁଣି ଘରେ ରହି ଫୋନ୍ ଦେଖିବା ଟା ବି ଏକ ଅଭ୍ୟାସ ହେଇଗଲାଣି ଆଉ କଣ କରିହବ।
ଆପଣ ତ ଘରେ ଖାଲି ଗାଳି ଶୁଣିବା କଥା କହୁଛନ୍ତି ଆମ କଥା ଶୁଣିଲେ ମୁଁ କଣ କହିବି ଛାଡନ୍ତୁ। ମୋର ତ ଏପଟେ ଫୋନ୍ ଏତେ ଗରମ ହେଇଯାଉଛି ବାପ୍ରେ ବାପ୍ କଥା ବି ହେଇ ହଉନି।
ଫୋନ୍ ଗରମ ହେଇଯାଉଚି ଆପଣ ବୋଧେ ଚବିଶି ଘଣ୍ଟା ବସି ଫୋନ୍ ଚଲାଉଛନ୍ତି ଦିନ ରା ତି ସେଇଥିପାଇଁ କିଛି ଅସୁବିଧା ହଉଥିବ।
ହଁ ହଁ ନିଶ୍ଚୟ ମୁଁ ତ ଫୋନ୍ ରାତି ଚବିଶି ଘଣ୍ଟା ହିଁ ଚଲଉଛି ସେଥିପାଇଁ ଅସୁବିଧା ହଉଛି। ହେଲେ କଣ କରିବି। କିଛି ତ କାମ ବି ମୋର ନାହିଁ ନା ସେଥିପାଇଁ ମୁଁ ଆଉ ମାନେ ଫୋନ୍ ଚଲେଇବା ଛଡା ଆଉ କିଛି କରିିବି ପାରୁନି।
ଆରେ ବା ଆପଣ ଏତେ ଭଲ କାମ କରୁଚନ୍ତି ଚବିଶ ଘଣ୍ଟା ଫୋନ୍ ଚଲେଇବେ ଆପଣ ତା କୁ ବୋଧେ ଚାର୍ଜର ସହିତ ଘୁଞ୍ଚିକି ଦେଖୁଛନ୍ତି ସେଥିପାଇଁ ଏମିତି ହଉଛି ବୋଧେ।
ଆଉ କଣ କୁହନ୍ତୁ? ହାଲୋ ବନ୍ଧୁ ହଁ ମୁଁ କଣ କହୁଥିଲି କି ସନ୍ଧ୍ୟା ବଳେ ତ ମୁଁ ଏବେ ଆପଣଙ୍କ ଘରକୁ ଯାଇଥାନ୍ତି କି ଛି କିଛି ସମସ୍ୟା ଯୋଗୁରୁ ମୁଁ ଆପଣଙ୍କ ଘରୁକୁ ଏବେ ବର୍ତ୍ତମାନ ଯାଇପାରୁନାହିଁ। ଆସନ୍ତା କାଲି ଯିବି ଆଉ। ଆପଣ କୁହନ୍ତୁ କିଛି ଆପଣ ଶବ୍ଦ ଆସୁନାହିଁ।
ନିଶ୍ଚିନ୍ତ ଆପଣ ଯେତବଳେ ଆସିଲେ ମଧ୍ୟ ଆପଣଙ୍କ ପାଇଁ ଆମ ଦୂଆର ସବୁବଳେ ଖୋଲା ହେଇଅଛି।
ଯେ ଆପଣ ଟିକେ କାଳେ ଖରାପ୍ ଭାବୁଥିବେ ଆମେ ଆପଣ କଥା ଦେଇକି ଆପଣଙ୍କ ଘରକୁ ଯାଇପାରୁଲୁ ନାହିଁ ଆମେ ଆ ପଣ ସେ ଚଢ଼େଇ ଗୁଡିକୁ ମଧ୍ୟ ଦେଖିପାରିଲୁ ନାହିଁ ଭାରି ଦୁଃଖ ଅନୁଭବ ହେଉଛ ହ ଠାତ୍ ଆମର କାମ ମନେ ପଡିଗଲା କୌଣସି ଜାଗାରୁ।
ଆରେ ନା ନା ସେଥିରେ କିଛି କଥା ନାହିଁ ଆ ଆପଣ ପୁରା ନିଶ୍ଚିତ ରୂପରେ ଭଲରେ ଭଲରେ ଭଲରେ ଭାବରେ ଆସନ୍ତୁ ଆପଣ ଯେତବେଳେ ଆସିବେ।
ଆଉ ଆପଣଙ୍କ ଘରେ ଏକ ସାନ ଭାଇ ଆପଣଙ୍କର ଥିଲେ ସେ ସାନ ଭାଇ ଏବେ କେମିତି ଅଛନ୍ତି?
ହଁ ହଁ ମୋର ସେ ନିଜର ସାନ ଭାଇ ତ ନୁହେଁ ସେ ଜଣେ ପଡିଷା ଘର ଜଣେ ଭାଇଟେ ଛୋଟ ଭାଇ। ଠିକ୍ ଅଛି ଆଉ ଆ
ହଁ ଆମର ତ ସେମିତି ଦେହ ଠିକ୍ ଅଛି କଣ କରିପାରିବା ଆଉ ସେମିତି ତ ଚାଲିଚି ଜୀବନ ତାଙ୍କର ବି ଦେହ ଠିକ୍ ଆମର ବି ଦେହ ଠିକ୍। ଆ ଏମିତି ଦେହ ଠିକ୍ ରହିଲେ ଭଲ କଥା।
ଶୁଣିଥିଲି ଆପଣଙ୍କ ଭଉଣୀ ଏବେ ମାନେ।
ଦଶମ ପାସ୍ କରିଛ ଆଉ ତାହେଲେ ସେ ଅଗୁକୁ କଣ ପଢିବ କଣ ନାହିଁ। ତୁ ଏ ବିଷୟରେ କିଛି ଚିନ୍ତା କରିଚୁ ନା ନାହିଁ?
ବନ୍ଧୁ ଆପଣ ଶବ୍ଦ ମୋତେ ସ୍ପଷ୍ଟ ଶୁଣାଯାଉନାହିଁ ଆପଣ ଯେତିକି ବି କହିଲେ ମୁଁ ସେ ତିିକି ରେ ଅନୁମାନ୍ ଲଗାଇଲି ଯେ। ଆପଣ ମୋର ଭଉଣୀର ଦଶମ ପରିକ୍ଷା ବିଷୟରେ କହୁଛନ୍ତି।
ହଁ ହଁ ନିଶ୍ଚିନ୍ତ ମୁଁ ସେଇ ଦଶମ ପରୀକ୍ଷା ଫଳରେ ହିଁ ପଚାରୁଥିଲି କି ତାର କଣ ହେଲା ସେ ଏବେ କେଉଁଠାରେ। ପଢ଼ିବ କଣ କରିବ।
ହଁ ସିଏ ତ ନବେ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ ହେଇକି ଆମ ଛାତ୍ ଏତିକ ସବୁ ଗର୍ବ ଅନୁଭବ କରାଇ ଦେଇଛି, ଆମ ଗ୍ରାମରେ ମଧ୍ୟ ଆମର ନାଁ ବହୁତ ଉଚ୍ଚରେ ରହିଯାଇଛି। ଆମେ ସେଥିପ୍ରତି ଏ ଭଲ କଲେଜ ଖୋଜୁଛୁ, ଯଦି କୌଣସି ଭଲ କଲେଜ ମିଳିଗଲା ତ ଆହୁରି ଭ ଭଲ ହେବ।
ଓହା ଏତ ବେଶ୍ ଭଲ ଖୁସିର ଖବର, ଆପଣଙ୍କ ଭଉଣୀ ନବେ ପ୍ରତିଶତରୁ ମଧ୍ ଧ୍ୟ ଅଧିକ ନମ୍ବର ରଖିଛି, ଆପଣ ଏ ବିଷୟରେ ଆମକୁ ଜଣାଇ ନଥିଲେ? ଜଲ୍ଦି ଜଲ୍ଦି ମିଠା ଆଣିକି ନିଶ୍ଚୟ ଆସିବେ ଆପଣ।
ଆପଣ ଏଇ ମିଠା ମାଗିବେ ବୋଲି ଆମେ ଆପଣଙ୍କୁ ଜଣଉ ନଥିଲୁ, ଆପଣଙ୍କ ମାଗିବାର ଅଭ୍ୟାସ ଟା ଆଜ୍ଞା ଗଲାଣି ବୋଧେ?
ଆରେ ଆରେ ଇଏ କି କଥା ଆପଣ କହିଦେଲେ ବନ୍ଧୁ, ମୁଁ ଆଉ ଆପଣଙ୍କର ଭଉଣୀ ଏତେ ଭଲ ମାର୍କ ରଖିଛି। ମୁଁ ଆପଣଙ୍କୁ ଟିକେ ମିଠା ମଧ୍ୟ ମାଗିପାରିବି ନାହିଁ, ଆପଣ ଶେଷରେ ଏହା କହିଲେ?
ମୁଁ ତ ସେଇଥିପାଇଁ ଆଜି ମିଠା ନେଇ ଯାଇଥାନ୍ତି, କିନ୍ତୁ କୌଣସି କାରଣବଶତଃ ମୁଁ କାମ୍ ଆପଣଙ୍କ ଘରୁ କାଲି ଯେତେବେଳେ ଯିବି ନେଇକି ଆସିବି, କିନ୍ତୁ ଆପଣ ଟିକେ ଆଗୁଆ ମାଗିବା। ଦୋଷ ଟିକେ ରହୁଛି ଆପଣଙ୍କର ଆଉ।
ଓଃ ସେସବୁ କଥା ଛାଡ଼ନ୍ତୁ, ସେସବୁ କଥା ଆମର ତ ବ୍ୟକ୍ତିଗତ କଥା। ଆଉ ଆପଣଙ୍କର ଚାଷବାସ କଥା କଣ ହେଲା, ଆପଣଙ୍କ ଚାଷବାସ କେମିତି କଣ କାମ ଚାଲିଛି?
ଚାଷ କଣ ଏଇ ଆଗାମୀ କିଛି ଦିନ ହବ ଯେହେତୁ ବର୍ଷାର ମାତ୍ରା ଟିକେ କମ ଅଛି। ଯେ ଆମ ଓଡ଼ିଶାରେ ମଧ୍ୟ ବର୍ଷାର କମ୍ ଅଛି, ଆଉ ତ ସେଥିପାଇଁ ମୁଁ ଆମ ଗ୍ରାମକୁ ଯାଇ ପାରୁନାହିଁ, ଗ୍ରାମକୁ ଗଲେ ସେଠାରେ ଯଦି ବର୍ଷା ସମସ୍ ଯେ ସମାଧାନ ହେଲା ଆମ ଭାରତରେ ଯଦି ବର୍ଷା ହେଲା ତେବେ କିଛି କରିହେବ।
ଓହୋ ଏହା ତ ଶୁଣି ମୋତେ ବେଶ୍ ଦୁଃଖିତ ଅନୁଭବ ହେଲା କି ଆପଣଙ୍କର ଏତେ ଏସବୁ ପରେ ମଧ୍ ତ୍ୟ ଏସବୁ ଅସୁବିଧା ହେଉଛି। ତେବେ ଛାଡନ୍ତୁ ଦେଖିଆ କଣ ଦେଖାଯାଉ କଣ କରିବା କଣ ନାହିଁ।
ହଁ ସିଏ ଯଦି ବର୍ଷା ହବ ତ ମୁଁ ମୋ ଚାଷ କାମ ଆଗେଇ ଚାଲିବି ଆମର ତ ଚାଷ କାମ ବି ଏବେ ସମୟ ଆସିଲାଣି ଚାଷ ବିଭିନ୍ନ ପ୍ରକାର ଚାଷ କରିବା ସମୟ ବି ଆ ଆପଣ ଆମ ସାଙ୍ଗରେ ସହଯୋଗ କରିବେ କି?
ହଁ ଆପଣ ଯଦି କୁହନ୍ତେ, ମୁଁ ମଧ୍ୟ ଟିକେ ଶିଖିବାରେ ନିଶ୍ଚିନ୍ତ ମନ ଧ୍ୟାନ ଦିଅନ୍ତି କାରଣ ମୁଁ ତ କେବେ ଚାଷବାସ ମୋ ଜୀବନରେ କରିନାହିଁ। ଯଦି ଆପଣଙ୍କ ଠାରୁ ଗୋଟେ ନୂଆ ଜ୍ଞାନ ଆହରଣ କରିବାର ମତେ ସୁଯୋଗ ମିଳିବ ତେବେ ମୁଁ ନିଶ୍ଚିନ୍ତ କରିବି, ଏଥର ଏଥର କଣ କେବେ ମନା କରିହବ କି?
ନାଇଁ ମତେ ଲାଗିଲା ଆପଣ ତ ସହରରେ ବସବାସ କରନ୍ତି, ଆପଣ ଆମ ଗ୍ରାମକୁ ଆସି କିି ଆମ ବିଲରେ କାଦୁଅ ହେଲେ, କାଳେ ଆପଣଙ୍କୁ କଷ୍ଟ ଅନୁଭବ ହେବ ସେଥିପାଇଁ।
ଆରେ ନା ନା ସେପରି କିଛି ବି ନୁହେଁ, ମୁଁ ହ ହଁ ମୁଁ ହଁ ମାନୁଛି କି ମୁଁ ଏବେ ସହରରେ ବାସବାସ କରୁଛି, କିନ୍ତୁ ସେ ତା ବୋଲି ଏହା ନୁହେଁ କି ମୁଁ ମାନେ ଏସବୁ ମତେ ମତେ ଭଲ ଲାଗେନି, ଏସବୁ ମୋତେ ବହୁତ ପ୍ରିୟ ମୁଁ ତ ମୋ ମାଟି ମା କୁ ମୋର ବହୁତ ଭଲ ପାଏ।
ତାହା ବେଶ ଭଲ କଥା, ଶୁଣି କି ଖୁସି ଲାଗିଲା, ଆଜି କାଲି ବି ଲୋକ ତାଙ୍କ ମାଟି କୁ ମଧ୍ୟ ପସନ୍ଦ କରୁଛନ୍ତି, ହଉ ଠିକ ଅଛି ଆପଣ ଏବେ ଯେତେବେଳେ ଆମେ ଗ୍ରାମକୁ ଯିବୁ ଆମର ଚାଷ କାମ କରିବା ପାଇଁ ଆପଣ ଆମ ସହିତ ନିଶ୍ଚିନ୍ତ ଯାଇପାରିବେ।
ଆଉ ଆପଣଙ୍କର କଣ ସବୁ ଖବର?
ଆମ ଖବର ଭାଇ ଆପଣ ତ କହିଥିଲେ ବହୁତ ଖରାପ ଆଜିକାଲି ବହୁତ ସମୟ ଖରାପ ଚାଲିଛି। କେତେବେଳେ କଣ କୋଉ ସମୟରୁ ବିପଦ ଆସି ମାଡି ଆସୁଛି ମୁଁ ବି ଠିକ ସେ ଜାଣି ପାରୁନାହିଁ କଣ କରିହବ କୁହନ୍ତୁ।
ତାହା ତ ବେଶ ସତ କଥା କି ଦୈନନ୍ଦିନ ଜୀବନରେ ଆମର କେତେ କଣ ଅସୁବିଧା ରହେ କେତେ କଣ ଦୁଃଖ କଷ୍ଟ ଅସୁବିଧା ସବୁ ରହେ। କିନ୍ତୁ ଆପଣଙ୍କୁ ମୁଁ ଗୋଟେ କଥା ହିଁ କହିବି କିନ୍ତୁ କଣ କହିଲେ କି ଆପଣ ସବୁବେଳେ ମାନେ କଣ ନା ବ୍ୟସ୍ତ ବିବ୍ରତ ରୁହନ୍ତୁ ନାଇଁ ଆ ଆପଣଙ୍କ ଆପଣଙ୍କ କାମ କରିଚାଲନ୍ତୁ ଆପଣ ଆପଣ କର୍ମ କରନ୍ତୁ ଫଳରସ ଜମା କରନ୍ତୁ ନାହିଁ। ଦେଖିବେ ଭଗବାନ ନିଶ୍ଚିନ୍ତ ଆପଣଙ୍କୁ ସାହାଯ୍ୟ କରିବେ।
ସେଇଟା ତ ସତ କଥା କିନ୍ତୁ ଆଜିିକାଲି ଫଳ ହିଁ ମିଳୁନାହିଁ ମୁଁ ଅନେକ କାମ କରିସାରିଲେଣି ଯେଉଁ କାମରେ ହାତ ଦଉଛି ସେ କାମ ଖାଲି ମାନେ କିଛି ହେଉନାହିଁ ସମ୍ପୂର୍ଣ୍ଣ ମୋତେ ଲାଗୁଛି ମୋର ସମୟ ବୋଧେ ଖରାପ ଚାଲିଛି।
ଓହୋ ତେବେ ତ ଆପଣଙ୍କର ବେସ୍ ଏବେ ଦୁଃଖଦ ପରିସ୍ଥିତି ଚାଲିଥିବ ତେବେ ସେ କଥା ସବୁ ଛାଡ଼ନ୍ତୁ। ଆଉ ଆପଣଙ୍କର ଆଜି ରାତିିରେ କଣ ଖାଇବା ପିଇବାର ବନ୍ଦୋବସ୍ତ କରୁଛନ୍ତି?
ଭାଇ ଆଗ ସନ୍ଧ୍ୟା କଥା ତ ଦେଖ ରାତିି ତ ଆଗାମୀ ପ୍ରାୟ ତିନି ରରୁ ଚାରି ଘଣ୍ଟା ହବାର ବାକି ଅଛି ଆ ଆପଣ ଏବେ ସନ୍ଧ୍ୟା ଖାଦ୍ୟ ବିଷୟରେ ପଚାରନ୍ତୁ।
ଓହୋ। ତ ତେବେ ତ ବେଶ ଭଲର କଥା ଆଉ ଆପଣଙ୍କର କଣ ଆପଣଙ୍କର ସବୁ ଘରେ କିପରି ଅଛନ୍ତି ତ ଆପଣଙ୍କ ପତ୍ନୀ ଆପଣଙ୍କ ବାପା ମା ଆପଣଙ୍କର ପୁଅ।
ହଁ ଆମ ପତ୍ନୀ ବି ଭଲ ଅଛନ୍ତି କିନ୍ତୁ କିଛି ଦିନ ଦେହ ଖରାପ ଥିଲା କିନ୍ତୁ ଏବେ ଠିକ ଅଛି ମୋ ପ ଗ୍ରାମକୁ ଯିବି ତ ସେ ବି ମତେ ତାଙ୍କ ଚାଷ କାମରେ ସାହାଯ୍ୟ କରିବେ କାରଣ ତାଙ୍କର ବି ଚାଷ କାମ କରିବାରେ ବହୁତ ଇଚ୍ଛା ଥିଲା।
ଓହୋ ତେବେ ତ ବହୁତ ଭଲ ଲାଗିଲା କି ଆପଣ ଆପଣଙ୍କ ପତ୍ନୀ ମିଶି ଗାଁକୁ ଯିବେ ସୁଖ ଦୁଃଖରେ ଆପଣ ସବୁବେଳେ ଯାହା ହଉ ଆପଣ ସାଥି ରହୁଛନ୍ତି ତାହା ଦେଖି ବହୁତ ଖୁସି ଲାଗୁଅଛି।
କିନ୍ତୁ ବେଳେ ବେଳେ କଣ କରିବା ଆମେ ଯେତେବେଳେ ଆମର ଦୈନନ୍ଦିନନ କାର୍ଯ୍ୟରେ ବ୍ୟସ୍ତ ହେଇଯାଉଛୁ। ଘର ଲୋକଙ୍କୁ ମଧ୍ୟ ଖୁବ କମ ସମୟ ଦେଉଛି ତ ସେଥିପାଇଁ କିଛି ମନରେ ଦୁଃଖ ଅନୁଭବ ହେଉଛି।
ଆ ସେଥି ସେଥିପ୍ରତି କିଛି ନାହିଁ ପରିବାର ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟ ତ ସେମିତି କିଛି ଚାଲିଥାଏ ଆଉ। ଆପଣ ସେସବୁରେ କିଛି ଦେଖନ୍ତୁ ନାହିଁ ଆପଣ ଆପଣଙ୍କର କଣ କହିଲେ ମାନେ ଆପଣଙ୍କର ଖାଦ୍ୟପେୟ ଏବଂ ଆପଣଙ୍କର ମାନେ ଯୋଉ ପରିବେଶ ପରିଚ୍ଛନ୍ନ ରହିଲା। ସେସବୁ ଉପରେ ନିଶ୍ଚିନ୍ତ ରୂ ପରେ ଧ୍ୟାନ ଦିଅନ୍ତୁ ଦେଖିବେ ନିଶ୍ଚନ୍ତ ସବୁ କିଛି ବହୁତ ଭଲ ଭାବରେ ଘଟିବ।
ଆପଣ ଦେଖନ୍ତୁ ଆପଣଙ୍କ ସହିତ ମୁଁ ମୋ ଅନେକ ବନ୍ଧୁ ମଧ୍ୟ ମତେ କଥା ହେବାକୁ ଡାକୁଛନ୍ତି ମୁଁ ତାଙ୍କ ପାଖକୁ ବି ଯିବି ଏବେ ଆଉ କିଛି ସମୟରେ।
ଓହୋ କେ କେଉଁ ବନ୍ଧୁ ଆପଣ ଡାକୁଛନ୍ତି କି?
ହଁ ସେ ଘର ପାଖରେ ଜଣେ ପଡ଼ୋଶୀ ଡେଲି ଡାକୁଛନ୍ତି ବ୍ୟାୟାମ କରିବାକୁ ବ୍ୟାୟାମ କଲେ ଦେହ ହାତ ସ ସୁ ସୁସ୍ଥ ସବଳ ରହିବ ବୋଲି ଡେଲି ସନ୍ଧ୍ୟା ସନ୍ଧ୍ୟାରେ ମୋତେ ଡାକୁଛନ୍ତି ତ ଯେହେତୁ ମୁଁ ଆଜି ଆପଣଙ୍କ ଘରୁ ଆସିପାରିଲିିନି ତ ଭାବୁଛି ସେଇପଟେ ଯିବାକୁ।
ଓହୋ ତେବେ ଆପଣ ନିଶ୍ଚିନ୍ତ ଯାଆନ୍ତୁ ସେଥିରେ କିଛି କ ଥାନେ ନିଶ୍ଚିନ୍ତ ମାନେ କଣ କହିଲେ ଦିନ ସାରା ସବୁବେଳେ ବ୍ୟାୟାମ କଲେ ଆମ ଶରୀର ତ ସବୁବେଳେ ଭଲ ହିଁ ରହିଥାଏ ନା କଣ କହୁଛନ୍ତି।
ହଁ ସେଇଟା ବି ସତର୍କତା ଆଉ ସେ ବନ୍ଧୁ ଆମକୁ ଡାକୁଛନ୍ତି ଆମେ ନିଶ୍ଚିନ୍ତ ଯିବୁ ବ୍ୟାୟାମ କରିକି ଆପଣ କୁହନ୍ତୁ ଆପଣ ସନ୍ଧ୍ୟାବେଳେ କିଛି ଖାଦ୍ୟପାନ ଗ୍ରହଣ କଲେଣିି ଯାହା ହେଲେ ବି ଘରେ ସନ୍ଧ୍ୟା ସମୟରେ କିଛି ତ ହୋଇଥିବ।
ହଁ ସନ୍ଧ୍ୟା ସମୟରେ ମୋର ଏବେ ପିଠା ରଖିଥିଲି ଫ୍ରିଜରେ ତାକୁ ମୁଁ ଏବେ ବାହାର କରିଛି ଆପ୍ ଆପଣଙ୍କ ସହି କଥା ହେଇ ସାରିଲା ପରେ ଯିବି ତାକୁ ଟିକେ ଗରମ କରି ମୋର ଗୋଟେ ବନ୍ଧୁ ଆସିଛନ୍ତି ତାଙ୍କର ମୋର ମିଶିକରି ଖାଇବୁ ଆଉ।
ଆ ବେଶ୍ ବେଶ୍ ମୁଁ ବୋଧେ ଆପଣଙ୍କ ଖାଦ୍ୟରେ ବାଧା ସୃଷ୍ଟି କରୁଛି। ମତେ ଲାଗୁଚି।
ଆରେ ନା ନା ସେମିତି କଣ ପାଇଁ ଆପଣ ସେପଟେ କାହିଁ ଭାବି ଦେଉଛନ୍ତି ଖାଲି ଆପଣ ବହୁତ ଭାବି ଦେଉଛନ୍ତି ଆପଣ ବେଶୀ କଣ କହିଲେ ଭାବ ବିହଳ ଲୋକ ନା ସେଥିପାଇଁ ଆପଣ ଟିକେ ଭାବି ଦେଉଛନ୍ତି ତଣୁ ଆପଣ ଏତେବି ଭାବନ୍ତୁନି ଆମେ ତ ନିଶ୍ଚୟ ଗୋଟେ ଭୋଜି କରିବା ଆଗକୁ ମୁଁ ମଧ୍ୟ ଗୋଟେ ଯୋଜନା କରୁଥିଲି ଯଦି ଆପଣ କହିବେ ତେବେ ଆମେ ନିଶ୍ଚୟନ୍ତ ଭୋଜି କରିବା।
ହଉ କୁଆଡେ ପରେ କଥା ହେବା ମୁଁ ବ୍ୟାୟାମ କରିବା ପାଇଁ ମୋ ବନ୍ଧୁ ଜଣେ ଡାକୁଛନ୍ତି ତ ମୁଁ ଯାଉଛି ସେପଟେ ଆଉ।
ହଉ ହଉ ଠିକ୍ ଅଛି ଆପଣ ନିଶ୍ଚିନ୍ତ ଭଲରେ ଯାଆନ୍ତୁ ଆପଣଙ୍କ ଦିନ ସୁଖମୟ ହେଉ।